ଆଉ ଭଲ ଅଛନ୍ତି?
ହଁ ଭଲ ଅଛି।
ଆଉ ଖାଇବା ପିଇବା ସବୁ ସଇଲାଣି?
ହଁ ସଇଲାଣି ଏଇଠି ଗଡୁଚୁ ଆଉ।
ଓହୋ ମୁଁ କହୁଥିଲି କି ହଉଚି ପିସା ଆପଣଙ୍କ ପାଖରେ ଅଛନ୍ତି ନା ଆ ସେ କଆଡେ ଯାଇଛନ୍ତି କାମରେ।
କାମରେ ଯାଇଛନ୍ତି।
ଓହୋ ଆ ପିସା ଯୋଉ ପିସାଙ୍କର ପିସା ଗୋଟେ ଗୋଟେ ପୁଅ ନା ଅଛନ୍ତି ଭାଇ?
ନାଇଁ ନାଇଁ ସିଏ ହେଲେ ଛଅ ଭାଇ।
ଓହୋ ପିଇସା କେତେ ନମ୍ବର ଭାଇ ହେବେ?
ସିଏ ହେଲେ ପାଞ୍ଚ ନମ୍ବର।
କେତେ ନମ୍ବର?
ପାଞ୍ଚ ନମ୍ବର।
ଓହୋ ପିଇସାଙ୍କ ପରେ ବି ଆଉ ଜଣେ ଭାଇ ତାହେଲେ
ଭାଇ ଅଛନ୍ତି।
ଅଛନ୍ତି।
ଦିଅର ହ।
ଓହୋ। ଆଉ ପିଇସାଙ୍କ ଉପର ଭାଇ ମାନେ ମାନେ ତାଙ୍କର ଯୋଉ ବଡ ଭାଇ ମାନେ ହେବେ ସିଏ ସବୁ ବଞ୍ଚିଛନ୍ତି ନା
ନାଇଁ ତାଙ୍କ ବଡ ଭାଇ ଆମର ବୋନ କ୍ୟାନସର ହେଲା। ସେ କ୍ୟାନସରରେ ମରିଗଲେ। ସେ ସର୍ଭିସ କରିଥିଲେ ଏଠି। ସେ ସବା ବଡ଼ ଭାଇ ଆମର।
ଆଚ୍ଛା ଆଚଛା ଏକ ନମ୍ବର ଯିଏ?
ଏକ ନମ୍ବର ହଁ।
ହ୍ୟାଲୋ ଅଁ ହଁ ହଁ।
ହଁ ଏକ ନମ୍ବର ଥିଲେ ଭାଇ।
ହଁ କାହିଁକି ନା ମୁଁ ମାନେ ମଝିରେ ଥରେ ଶୁଣିଥିଲି। କି ପିଇସାଙ୍କର କୋଉ ଜଣେ ଭାଇଙ୍କର ମୃତ୍ୟୁ ହେଇଛି। ତ ସେଇଟା ମୁଁ ଜାଣିନଥିଲି ସେଇଟା ଆପଣଙ୍କୁ ପଚାରିବାକୁ ଫୋନ
ହଁ ତାଙ୍କ ବଡ ଭାଇ ସେ ଚାକିରି କରିଥିଲେ ପଣ୍ଡୁଆ ହାଇସ୍କୁଲରେ।
ଆଚ୍ଛା ଆଚ୍ଛା ସାର୍ ସେ ହାଇସ୍କୁଲ ଟିଚର ଥିଲେ, ଆଉ ତାଙ୍କ ତାଙ୍କ ସ୍ତ୍ରୀ ଅଛନ୍ତି, ନା ମାନେ ବଞ୍ଚିଛନ୍ତି ନା ସିଏ ବି
ହଁ ହଁ। ନାଇଁ ନାଇଁ ସିଏ ଅଛନ୍ତି।
ଓହୋ ଏବେ ଯ ମାନେ ଆପଣ ଯୋଉଟା କହୁଛନ୍ତି ସେ ଏକ ନମ୍ବର ଭାଇ।
ଏକ ନମ୍ବର ଭାଇ।
ଆଚ୍ଛା ସିଏ ଏବେ ଆ ମାନେ ତାଙ୍କ ସ୍ତ୍ରୀ ପିଲା ଛୁଆ ସେ ଯୋଉଠି ଚାକିରି କରିଥିଲେ ସେଇ ଜାଗାରେ ଅଛନ୍ତି ନା ଗାଁ ପଳେଇ ଆସିଛନ୍ତି?
ନାଇଁ ସେ ଗାଁ କୁ ପଳେଇ ଆସିଲେ ମାନେ ଆଉ ସେଠି ତୋ ଭାଇ ମରିଗଲେ ଆଉ ତାଙ୍କ ରିଟାୟାର୍ଡ ହେଇଯାଇଥିଲା। ସେ ଆସି ଗାଁରେ ରହିଛନ୍ତି ଆଉ।
ଆଚ୍ଛା ତାଙ୍କର ପିଲା ଛୁଆ?
ପୁଅଟେ ଝିଅଟେ।
ପୁଅ ବଡ ନା ଝିଅ ବଡ?
ପୁଅ ବଡ଼ ଝିଅ ସାନ।
ଆଚ୍ଛା ଆଚ୍ଛା ପୁଅ ଏବେ ଚାକିରି ବାକିରି କିଛି କଲେଣି?
ନାଇଁ ଆମର-ଅ-ଅ-ଅ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟ୍ ଖୋଲିଛନ୍ତି। ମାର୍କେଟର
ଆଚ୍ଛା ଆଛ୍, ଆଚ୍ଛା ଆଚ୍ଛା ଚାଲୁଛି ନା ଭଲ, ପିଲା ଆସୁଛନ୍ତି?
ହଁ ହଁ, ଭଲ ଚାଲୁଛି।
ଆଉ ସେ କିଛି ଏଇ ଯୋଉ ନିଯୁକ୍ତି ମୂଳକ ପରୀକ୍ଷା କିଛି ଦଉନାହାନ୍ତି?
ହଁ ଦଉଛନ୍ତି।
ଆହୁ, ଆଉ ତାଙ୍କ ଝିଅ ବୋଧେ ବିଇଡି କରିଥିଲା ନା କଣ?
ହଁ ବିଇଡି କରିଛନ୍ତି, ବିଇଡି ସରିଗଲାଣି। ତାପରେ ଯୋଉ ଆମର ସିଟି ସିଟି ବି କରିଥିଲି କରୁଛି ଏବେ।
ଓହୋଃ ହଁ-ହଁ, ଆଉ ତାକୁ ତ ବୟସ ହେଇଯିବଣି ତାର ବାହାଘର ଖୋଜା ଯିବଣି ବୋଧେ।
ସେ ଜୋଇଁ ଆମର ଅଛି ଠିକ୍ ହେ କିି ବୁଝିିବା ପାଇଁ।
ଓହୋଃ, ଝିଅ ତାହେଲେ ଭଲ ଆଜିକାଲି ଯୋଉ ଦେଖା ସାକ୍ଷାତ ବିବାହ ବିନା ଏଇ ଯୋଉ ଭଲ ପାଇବା ବିବାହ କରିଦେବ ଭଲ ସିଏ ସେ ପିଲାକୁ ଚିହ୍ନିଥିବ। ତ ସିଏ ବାହା ହେଇଯିବ ସେଇଟା ମୋ ତରଫରୁ ଭଲ। ଏମିତି ବି ଭଲ ଯେ ମାନେ ଲୋ ଲୋକ ବି କିଛି ଖରାପ ନୁହନ୍ତି ଆରେଞ୍ଜ୍ ମ୍ୟାରେଜରେ ସିଏ ବି ଭଲ, ଲଭ୍ ମ୍ୟାରେଜ୍ ଯେହେତୁ ସେ ଚାହୁଁଛି ତ କରିଦେବାଟା ଭଲ ତାହେଲେ ଭଲ ହେଇଛି।
ଭଲ। ସେ ଯୋଉଟା ବାଛିଛି ବହୁତ ଭଲ ତାଙ୍କ ପରିବାର ବି ବହୁତ ଭଲ।
ନାଇଁ ନାଇଁ ଏଇଟା ଭଲ ତାହେଲେ। ଭଲ ହେଲା ମାନେ ମାଆ ଏକା ନା, ଯେତେ ଯାହେଲେ ବି ମାଆ ଆଉ ଭାଇଟା ଏକା ଅଛନ୍ତି। ଇଏ ତାର ନିଜେ ନିଜେ କଥା ବୁଝିଦେଲା ଭଲ୍। ଉଁ ଖର୍ଚ୍ଚ ବାର୍ଚ୍ଚରୁ ବି ବଞ୍ଚିଲା ମଣିଷ, ଆଉ ଭଲ ପିଲା ପିଲା ଆମର ଆକ୍ଚୁଆଲି ଭଲ ଦରକାର ଆଉ କିଛି ନୁହଁ। ଆଉ ହଉଛି ତାର୍ ସା ମାନେ ଇଏ ଗଲା ଏକ ନମ୍ବର। ଭାଇର କଥା, ସେକେଣ୍ଡ ନମ୍ବର ଭାଇ ମାନେ ଦୁଇ ନମ୍ବର ଭାଇ ସିଏ ଅଛନ୍ତି?
ସନ୍ଦୀ ଦି ନମ୍ବର ଭାଇ ଅଛନ୍ତି ଆମର ସେ ଦାରିଙ୍ଗବାଡ଼ିରେ ଚାକିରି କରିଥିଲେ ପ୍ରାଇମେରୀ ଟିଚର। ସେ ଏବେ ରିଟାୟାର୍ଡ ନେଇଗଲେଣି ଆମ ସୁନାଖେଳାରେ ରାଜସୁନାଖେଳାରେ ଏବେ ଘର କରିକି ରହିଛନ୍ତି।
ଓହୋଃ ସେ ତାଙ୍କର ସେଠି ଘର କରିଛି। ଘର କରିଦେଇଛନ୍ତି, ଏଇ ଯୋଉ ଏକ ନମ୍ବର ଭାଇ କଣ କୋଉ ଜାଗାରେ ଘର କରିନାହାନ୍ତି?
ନାଇଁ ସିଏ ଆମର ଉଁ-ଉଁ-ଉଁ-ଉଁ ଉଣେ ଦି ହଜାର ଉଣେଇଶି ମସିହାରେ ସେ ରି-ଇ-ଇ ଅଠରମ୍ ମସିହାରେ ସେ ରିଟାୟାର୍ଡ ନେଲେ ମାର୍ଚ୍ଚରେ ସେ ଆର ମାର୍ଚ୍ଚରେ ମରିଗଲେ। ଉଁ ଦି ହଜାର ଉଣେଇଶିରେ ମରିଗଲେ। ଆଉ-ଉ-ଉ ଜାଗା କିଣିକି ପକେଇ ଦେଇଛନ୍ତି ଚାରି
ଆଚ୍ଛା ଆଚ୍ଛା କରିଛନ୍ତି। ଆଉ ଏଇ ଯୋଉ ଦୁଇ ନମ୍ବର-ଅ-ଅ ଭାଇଙ୍କର ହଉଛି ସ୍ତ୍ରୀ ବି ଅଛନ୍ତି?
ଅଛନ୍ତି।
ହଁ-ହଁ, ଆଉ ଦୁଇ ନମ୍ବର ଭାଇଙ୍କର ପିଲାଛୁଆ କଣ?
ତାଙ୍କର ସେଇ ପୁଅଟେ ଝିଅଟେ।
ଦି ନମ୍ବର ଭାଇଙ୍କର ପିଲାଛୁଆ? ଓହୋଃ, ଭଲ ହେଲା ସେମାନେ ସବୁ ବାହାଘର ହେଇଗଲେଣି?
ନାଇଁ ଝିଅର ହେଇଗଲାଣି, ପୁଅର ହେଇନି।
ହେଲାଣି।
ଝିଅର ହେଇଯାଇଛି ବାହାଘର।
ହଁ ଝିଅ ବୋଧେ ବଡ ଥିବ ସେଇଥିପାଇଁ ତାର‌, ଅ ହଁ ହଁ ହଁ ହଉ ତାହା ହେଲେ ଆଉ ତୃତୀୟ ନମ୍ବର?
ତୃତୀୟ ନମ୍ବର ସେ ଅଛନ୍ତି ଫୁଲବାଣୀ ଉପରେ।
ତୃତୀୟ ନ
କଣ କହିଲେ?
ଆଚ୍ଛା ଆଚ୍ଛା। ଫୁଲ ଫୁଲବାଣୀରେ ଅଛନ୍ତି ସେ ବି ଭଲ ଅଛନ୍ତି ତାଙ୍କର ସ୍ଵାମୀ ସ୍ତ୍ରୀ ସେ ଦି ଜଣ ବଞ୍ଚିଛନ୍ତି।
ହଁ ସିଏ ଅଛନ୍ତି ହଁ।
ତାଙ୍କର ପିଲା ଛୁଆ କେତେ?
ତାଙ୍କର ପୁଅଟେ ଝିଅଟେ।
ଓ ଏମାନେ ତିିନି ଭାଇଙ୍କର ପୁଅଟେ ଝିଅଟେ ଭଲ ହେଲା ତାହେଲେ। ଆଉ ଚତୁର୍ଥ ନମ୍ବରରେ ତ ରହିଲା ଆପଣ। ଆପଣଙ୍କର ତ ଦୁଇ ପୁଅ ମୁଁ ତ ଜାଣିଛି ଆଉ ଆପଣ ବି ପୁଅଟେ ଝିଅଟେ କରିଥିଲେ ଓହୋ ଚତୁର୍ଥ ନମ୍ବର ଆଉ ଜଣେ ଅଛନ୍ତି ତ ସେ
ସେ ଗାଁରେ ଅଛନ୍ତି ତାଙ୍କର ବି ପୁଅଟେ ଝିଅଟେ।
ବୁଝିଲି। ଓ ଚତୁର୍ଥ ନମ୍ବରରେ ବି ପୁଅଟେ ଝିଅଟେ। ହଁ ଆପଣଙ୍କର ଖାଲି ଦୁଇ ପୁଅ ଆଉ ଷଷ୍ଠ ନମ୍ବର ଭାଇଙ୍କର?
ସେ ବାହା ହେଇ ନାହାନ୍ତି।
ଓହୋ ଆଉ ତାଙ୍କର କିଏ ଭଉଣୀ ନଥିଲେ?
ଭଉଣୀ ବି ଅଛନ୍ତି ସାନ ଭଉଣୀ ଟିଏ ଥିଲା।
ଭଉଣୀ କେତେ ଜଣ?
ଭଉଣୀ ତିନି ଜଣ।
ଆଚ୍ଛା ଆଚ୍ଛା ଭଉଣୀ ତିନି ଜଣ ମାନେ ସେ ଭାଇ ଭଉଣୀ ସବୁ ମିଶିକି ନଅ ଜଣ ହେବେ‌।
ନଅ ଜଣ ହଁ।
ହଁ ବହୁତ୍ ବଡ ପରିବାର ତାହେଲେ।
ବହୁତ୍ ହଁ ବହୁତ୍ ବଡ଼ ପରିବାର।
ହଁ କିନ୍ତୁ ସବୁଠୁ ଭଲ କଥା ହେଉଛି ଏଇଟା କି ମାନେ ସମସ୍ତେ ଏକାଠି ରହିଛନ୍ତି ସମସ୍ତେ ସମସ୍ତଙ୍କ ସହିତ ସମ୍ପର୍କ ବି ରଖିଛନ୍ତି ଗାଁ ରେ ବୋଧେ ଆସିକି ତାହେଲେ ରହିଲେନି ଚାରି ଭାଇ ନା?
ଗାଁ ରେ ଏବେ ବର୍ତ୍ତମାନ ଆମେ ତିନି ଭାଇ ଅଛୁ ଚାରି ଭାଇ ନାଁ ସବା ସାନ ଦିଅର କଥା କହୁଛନ୍ତି ସିଏ ଅଛନ୍ତି ନୟାଗଡ଼ରେ। ସେ ସିଭିଲ୍ ଇଞ୍ଜିନିୟର ସେ ନୟାଗଡ଼ରେ ରହୁଛନ୍ତି।
ନାଇଁ ନାଇଁ ବୁଝିପାରିଲେ ନି ବଧେ ସିଏ ସିନା ସେଠି ଚାକିରି କରିଛନ୍ତି ହେଲେ ତାଙ୍କୁ ଘର କହିବାକୁ ଗଲେ ତ ସେଇଠି ନା ଭଦ୍ରକ୍?
ହଁ ହଁ।
ହଁ ତ ଚାରି ଭାଇ ହେଲେ ନା ଯେତେ ଯାହା ହେଲେ ବି ଆଉ ଯୋଉ ରହିଲେ ଦି ଭାଇ ସେ ତାଙ୍କର ଘର କରିକି କି ଅନ୍ୟ ଜାଗାରେ ରହୁଛନ୍ତି ଭଲ ହବ୍
ଅନ୍ୟ ଜାଗାରେ ରହୁଛନ୍ତି ହଁ ‌।
ଆଉ ଆପଣଙ୍କର ବାପା ଯିଏ ମାନେ ଶଶୁର ଯିଏ ସେ କେବେ ମୃତ୍ୟୁବରଣ କଲେ?
ଦୁଇ ହଜାର ଡିସେମ୍ବର ଆଠ ତାରିଖରେ ଖର୍ଚ୍ଚ କଲେ। ଏବେ
ଆଛା ଆଚ୍ଛା ଆଉ ତାଙ୍କ ମା ତାପରେ ଗଲେ।
ଆଗେ ଆଗେ ଶ-ଶ-ଶ-ଶାଶୁ ହଁ ଦିଇହଜାରେ ତେଇଶିରେ ଗଲେ ତେଇଶି ମାର୍ଚ୍ଚରେ।
ଆଚ୍ଛା ଆଚ୍ଛା। ଓହୋହୋ ତାପରେ ଶାଶୁର ଗଲେ।
ତାପରେ ଶଶୁର ଗଲେ।
ତାଙ୍କର ଯୋଉ ମଲା କାମ ଯୋଉ ସ୍ରାଧ କାମ ସବୁ ଭଲ ଭଲରେ ହେଇଗଲା ତ? ସବୁ ମିଶି ମାସିକି ପଇସା ଦେଲେ ନା ସମସ୍ତେ ଏକାଠି କାମ କରିଦେଲେ ଭଲ। ହଁ ସେମାନେ ବି ଭଲ କର୍ମ କରିଚନ୍ତି ତାଙ୍କର କାହିଁକି ଖରାପ କାମ ଅଛି। ହଁ ସମସ୍ତେ ମିଶିକି ଏତେ ପୁଅ ଅଛନ୍ତି। ଝିଅ ବି କିଛି ଦେଇଥିବେ ନହଲେ ବି ପୁଅ ତ ଏତେ ଅଛନ୍ତି ଆଉ ଝିଅ ମାନଙ୍କୁ ଆଣିବା କଣ ଦରକାର ଏତେ ତ ଅଛନ୍ତି ତ ଭଲରେ ହେଇଗଲା ଯାହା ହୋଉ। ଆଚ୍ଛା ତାଙ୍କର ତିନି ଜଣ ଯାକ ଝିଅ ବି ଟିଚର୍ ଚାକିରି କରିଚନ୍ତି?
ନାଇଁ ମଝଆଁ ଝିଅଟା ଟିଚର୍ ଚାକିରି କରିଚି। ବଡ ଝିଅଟା କରିନି ଏତେ ସାନଟା ବି କରିଥାନ୍ତା। ତା ବ୍ରେନ୍ ଇଏ ହେଲା ତ ସେଥିପାଇଁ ସେ କରି ପାଇଲାନି ଆଉ।
ଓହୋ। ଯାହା ହୋଉ ହୋଉଚି ସେ ବାପା ମା ଏତେ ଭଲ କର୍ମ କରିଚନ୍ତି କି ତାଙ୍କ ଛୁଆ ମାନ ଙ୍କର ଗୋଟେ ଗୋଟେ ସରକାରୀ ଚାକିରୀ ଖଣ୍ଡେ ଖଣ୍ଡେ ଥିଲା। ସେଇଥିପାଇଁ କି ସେମାନେ ଭଲରେ ଆଟଲିଷ୍ଟ ବଞ୍ଚି ପାରିବେ ଆଉ କିଛି ହୋଉ କି ନ ହୋଉ ନା। ଏଇ ତାଙ୍କ ଛୁଆ ମାନେ ଟିକେ ହୋଉଚି ଭଲରେ ବଞ୍ଚିଲେ ଆଉ ବାଅ ମାମା ବାପାଙ୍କର ହୋଉଚି ଆତ୍ମା ଟା ଟିକେ ଶାନ୍ତି ପାଇବ ଆଉ ନା ଠିକ୍ କହିଲି ନା।
ନାଇଁ ଆମର ମଝିଆଁ ଦେଢସୁରଙ୍କ ପୁଅ ସିଏ ଏବେ ଏବେ ଟିଚରସିପ୍ ପାଇଗଲା। ଯୋଉ ପୋଷ୍ଟିଂ ଦିଆ ହୋଉଥିଲା ଜାନୁଆରୀ ମାସ ସିଏ ପାଇଯାଇଚି।
ଆଚ୍ଛା ଆଛା ଓହୋ ଏ ଯୋଉ ଏଲ୍ ଟି ଆର ଟିଚର୍ ବୋଧେ ପାଇଥିବେ।
ହଁ।
ହଁ ଏଲ୍ ଟି ଆର ପାଇଥିବେ ବୋଧେ।
ହୁଁ ଯୋଉ ଆମର
ହଁ ଯାହା ହୋଉ ବାପା ଟିଚର ମା ଟିଚର ଛୁଆ ବି ଟିଚର ଭଲ ହେଲା।
ହଁ।
ଭଲ ଏମିତି ଭଲରେ ରୁହନ୍ତୁ ଆଉ। ହୋଉ ତାହେଲେ ମୁଁ ରଖୁଚ। ଆପଣ ଯାଆନ୍ତୁ କଣ କରିବେ ଆଉ ବୁଝିପାରିଲେ।
ହୋଉ ହୋଉ।
ଆପଣ ତାହେଲେ ହଁ ଆପଣ ତାହେଲେ ଖିଆପିଆ କରନ୍ତୁ ଆଉ ତାହେଲେ ଆଉ। ରଖୁଚି ତାହେଲେ ଆଉ।